ହୁଁ।
ଏ ଜୟ ଜଗନ୍ନାଥ୍। ଆପଣଙ୍କ ସହିତ କଥା ହେବି ଭଲ ଭଲ ଲାଗିବାରୁ ପୁଣି ଆଉ ପୁନର୍ବାର ପୁଣି ଆଉ କଲ୍ କଲି।
ଆ ହ ହଁ ଭଲ ନା ଆଉ।
ଆଜ୍ଞା। ଆପଣ ରଜ ଯୋଉ ତିନି ଚାରି ଦିନ କେମିତି କଟେଇଲେ ଟିକେ କହିବେ କି? ଯେହେତୁ ଆପଣ
ଜକୁ ଯାଇଥିଲି ଆରି ଘର ଠିକି ଆ ମୋ ବାପ ଘର୍ ଟିକି
ଖୋର୍ଦ୍ଧା? ଆଜ୍ଞା।
ସେଠି ତିନି ଚାରି ଦିନ ଯାକ ରଜ ତକ ରହିକି ଶେଷ ରଜ ଦିନ ଆସିଥିଲୁ ଭାରି ଘର ଠିକି।
ହଁ କଣ କେମିତି ସେଠି କଟେଇଲେ?
ରଜରେ କଣ ପିଠା ପଣା ହେଇଥିଲା ଘରେ ବୋଉ ଆଉ ମୋ ଭାଇ, ଭାଉଜ ଅଛନ୍ତି।
ଆଜ୍ଞା।
ତ ପୋଡ଼ ପିଠା ଆଉ ଯୋଉ ଇଟିଲି ପିଠା ପୁର ଦିଆ ହେଇକି।
ଆଜ୍ଞା।
ନଡ଼ିଆ ପୁର ଦିଆ ହେଇକି।
ଆଜ୍ଞା।
ସବୁ ହେଇଥିଲା ଆଉ ଆମ ଗାଁରେ ତ ବାଉଁଶ ଦୋଳି ଗଁ ସେଟା ପ୍ରସିଦ୍ଧ ହୁଏ ନା।
ଆଜ୍ଞା।
ହଁ ଦୋଳି ଭଲ ପଡେ ଆମ ଗାଁରେ।
ଆଜ୍ଞା।
ବେ ଆଉ ଗୋଟେ ଜାଗାକୁ ଯାଇଥିଲୁ ଜଟୁଣୀରେ ଜାଣିଥିବେ ବରୁଣେଇ ଅଛନ୍ତି ଖୋର୍ଦ୍ଧା ବରୁଣେଇ ପାହାଡ଼। ସେଠି ନେଇଥିଲୁ ଯେଉ ରଜ ମହୋତ୍ସବ ପଡ଼ିଥିଲା।
ଆଜ୍ଞା ସରକାର ତରଫରୁ ନା ପା-ସରକାର ତରଫରୁ?
ନାଇଁ ସେଟା ଯୋଉ ସରକାରଙ୍କ ତରଫରୁ ପଡୁଛି।
ଆଜ୍ଞା।
ସେଥିରେ ଆସିଥିଲେ ବି ଇଏ ଯେଉଁ ଆସିଥିଲେ ଆମର ଅପରାଜିତା ଷଡ଼ଙ୍ଗୀ ଆସିଥିଲେ।
ଆଜ୍ଞା ଆଜ୍ଞା।
ସେଠିକି ଆସିଥିଲେ।
ହଁ ଆପଣଙ୍କର ଏମ ଏଲ ଏ ଏମ୍ ପି-ଏମ୍ ପି ଆପଣଙ୍କ ଏମ୍ ପି ଅଛି ଅପରାଜିତା ଷଡ଼ଙ୍ଗୀ?
ନାଇଁ ନାଇଁ ସିଏ ନାହାନ୍ତି ଆମର ଯୋଉ ସାଂସଦ ଅପରାଜିତା ଷଡଙ୍ଗୀ।
ଆଜ୍ଞା ଆଜ୍ଞା।
ସିଏ ଆସିଥିଲେ, ବୁଲାବୁଲି କରିକି ଆସିଲୁ ଆଉ।
ଆଜ୍ଞା। ଆଉ କଣ ସି
ତମକୁ କୋଉ ପିଠା ପସନ୍ଦ?
ମତେ ହଉଛି ପୁରଦିଆ କାକେରା।
କାକେରା ରେ ପୁର ଦିଆ ହୋଇକି ଯୋଉ?
ହଁ ହଁ ଅ ଆଉ ପୋଡପିଠା ବି ଭଲ ଲାଗେ।
ପୋଡ଼ ପିଠା ଆପଣ ଙ୍କୁ ଭଲ?
ଆଜ୍ଞା। ଆପଣଙ୍କୁ ଆପଣ ବନେଇ ଆସେ ଆମ ଛେନା ଛେନାପୋଡ?
ଛେନାପୋଡ ମୁଁ କେବେ ବନେଇନି।
ଆଜ୍ଞା ଆଜ୍ଞା।
ମିଛ କଥାଟା କାଇଁ କହିବି ଯୋଉଟା ରସଗୋଲା ବନେଇଛି।
ଆଜ୍ଞା।
ରସଗୋଲା ବନେଇଛି ଛେନା
ଛେନା ବଳି ପଡିଥିବ ଯୋଉଦିନ ଅଧିକା ଛେନାଫେନା। ଥିବ ମୁଁ ତାକୁ ହାତରେ ଭଲକି ଚିପୁଡ଼ିକି ହାତେ ରେ ଥାଳି ରେ ଘଷିକି। ତା'ପରେ ଗୋଲ୍ ଗୋଲ୍ କର୍ ଦେବି, ଶିରା ଦେଇକି ପକେଇ ଦେବି ସବୁ ଆଉ।
ଆଜ୍ଞା।
ଚିନି ସିରା କରି କରେଇରେ ଯେତକ ସବୁ ଗୋଲ ଗୋଲ କରିଥିବି ତା ଦେହରେ ପକେଇଦେବି ସେଟିଏ ଫୁଟି ଗଲେ କାଢ଼ିକି ଥୋଇ ଦେବି ଆଉ।
ଆଜ୍ଞା ଆପଣ କେବେ କୋଣାର୍କ ମନ୍ଦିର ଆଜ୍ଞା ରସରା ଆଉ କେବେ କୋଣାର୍କ ଆସିଛନ୍ତି କୋଣାର୍କ ମନ୍ଦିର?
ଯାଇଥିଲି ଏବେ ନୂଆ ଯେବେଠୁ ହେଲାଣି ଯାଇନୁ ଆମେ ବୁଲିବାକୁ।
ହଁ କୋଣାର୍କ ତ ଏବେ ବହୁତ ଚେଞ୍ଜ ଇଏ ହେଇଗଲାଣି। ଆଉ କେବେ ବୁଲିବାକୁ ନିଶ୍ଚୟ ଆସନ୍ତୁ ଆଉ।
ଆଗରୁ ଯାଇଥିଲି ଥରେ। ଏ ଦିି ବର୍ଷ ତଳ କଥା କହୁଛି ତିନି ବର୍ଷ ଖଣ୍ଡେ ହେଇଗଲାଣି ବି।
ଆଜ୍ଞା।
ଆସିଥିଲେ ଆଉ ଏ ବି ଏବେ ଆଉ
ଆପଣ ଏବେ ଗଲେ ହେଲା ଆଟକି। ଏବେ ଗଲେ ଆପଣ ଟିକେ ଜାଣିପାରିବେନି କ କୋଉ
ଏବେଷ ହଁ ସମସ୍ତେ ବି ସେଇ କଥା କହୁଚନ୍ତି, କୁଣାର୍କ ମନ୍ଦିର ଚେଞ୍ଚ୍ ହେଇଯାଇଚି ଯାଅ ଯାଅ ବଲି। ଆଉ ପୁଅର ଏ ବର୍ଷ ଟେନ୍ଥ ଏକ୍ଜାମ ତ୍ କୁଆଡେ ଯିବାକୁ ଇଚ୍ଛା ନାହିଁ।
ହଁ ଏବେ ଯାଇହବନିି ସିବି ସିବିଏସି ନା କଣ?
ନାଇଁ ନାଇଁ ଆମର ଇଏ ସିଜି ଏସ ଯୋଉ
ଓହୋ। ଆଉ ମଙ୍ଗଳା ମା ମନ୍ଦିର କେବେ ଯାଇଛନ୍ତି ଯାଇନାହାନ୍ତି?
ହଁ ହଁ ସେ ଯାଇଚି, ଏବେ ଯାଇ ଥିଲି। ଆର ବର୍ଷ ଯାଇଥିଲି ଆଉ ଏ ବର୍ଷ ଗୋଟେ ଅଛି ଦିଅଙ୍କର ଗୋଟେ ଅଛି ମାନସିକ ଯାଇନି।
ଆଜ୍ଞା। ଆଉ ଏ ବର୍ଷ ରଥଯାତ୍ରାରେ ଆପଣ ଆସିବେ ନା ଆସିବେନି?
ରଥ ରଥଯାତ୍ରା ମୁଁ ଏ ଗହଳି ସକାସେ ମୋତେ ଡର ଲାଗୁଛି ସବୁବେଳେ ଯିବାକୁ। ଗହଳି ସକାସେ ପିଲାକୁ ଧରିକି ଗଲାବେେଳକୁ ପିଲାମାନେ ଧଇଁ ସଇଁ ହେଇଯାଉଛନ୍ତି ନିଶ୍ୱାସ ବନ୍ଦ ହେଇଯାଉଛି ତା ଭିତରକୁ ପଶିଲେ।
ଗୋଟେ କାମ ରଥ ପରେ ନହେଲେ ଠାକୁର ରୁ ହେଲା ଥିବେ ଏ ଏ ଏଇ ମୁ
ସେମିତି ଦିଅଁ ବସିଥିବେ କେତେବେଳେ। ଯିବାର ଅଛି ସେ ଭଉଣୀ ଆମର ଫୋନ, ହଁ ହଁ।
ଆଜ୍ଞା ଏମିତି ବି ଏ ବର୍ଷ ଗୁ-ଗୁଣ୍ଡିଚା ମନ୍ଦିର ଦର୍ଶନ ଭଲ ଭାବରେ ହବା ପାଇଁ ଆହୁରି ଦି ଦୁଇଟି ଇଏ ଖୋଲା ହୋଇଛି ଦ୍ୱାର ଖୋଲା ହୋଇଛି। ନୂତନ ଭାବେ। ହଁ ଆର ବର୍ଷ ଦଳା ଚକଟା ରେ ମରିଗଲେ ପାଞ୍ଚ ଛଅ ଜଣ। ସେଥିପାଇଁଁ ଆହୁରି ଦ୍ଵାର ଖୋଲା ହେଇଛି।
ପିଲାଙ୍କୁ ପୁରେଇବାକୁ ତା ଭିତରକୁ ଭଲ ଲାଗୁନି।
ନା ସିଏ ହେଲେ ଅସୁବିଧା କଣ ପାଇଁ ହେଲା, ରାତିରେ ଅସୁବିଧା ହେଲା ଲୋକ ଶୋଇଥିଲେ। ଲୋକ ଶୋଇଥିଲେ ଗୋଟେ ଗାଡି ପଶିଗଲା ଠୁ ହେଲା ଅସୁବିଧା ହେଲା। ଏ ବର୍ଷ ଟୋଟଲ ଗାଡି ବନ୍ଦ ସେପଟେ ଟୋଟାଲ ବନ୍ଦ ଟୋଟାଲ ଗାଡି ଆସିବନି ସେପଟେ। ଆଉ ଦ୍ୱାର ବି ଖୋଲି ଗଲା ଦିନ ଯୋଡେ ଦ୍ୱାର ଖୋଲି ଗଲା। ଆରାମ ରେ ଏପଟେ ବୁଲି ସେପଟେ ଦର୍ଶନ କରି ଆସିବେ। ଏଇଛ ଗୋଟେ ଦ୍ଵାର ଯୋଉ ଥିଲା ଅଧିକା ପ୍ରୋବ୍ଲେମ ହଉଥିଲା।
ଓହୋ।
ଆଜ୍ଞା।
ଆପଣଙ୍କ ଗାଁର ବଜାର କୋଉଟା?
ଆମର କୋଣାର୍କ ବଜାର।
ପୁରା ବଡ଼ ବଜାର?
ହଁ କୋଣାର୍କ ବଜାର ଦେ କୋଣାର୍କ ଯାଇଥିବ ଦେଖିଥିବ କୋଣାର୍କ ବଜାର ଟା।
ଓହୋ।
ମୋ ଘର ଘର କୋଣାର୍କ ଠୁ ଆମ ଘର ଗୋଟେ କିଲୋମିଟର।
ଗୋଟେ କିଲୋମିଟରରେ ଗାଁ?
ଆଜ୍ଞା।
ମାନେ କୋଣାର୍କ ବଜାରଠୁ ଆପଣଙ୍କ ଗାଁଟା ହଉଛି ଗୋଟେ କିଲୋମିଟର?
ଗୋଟେ କିଲୋମିଟର। ଆପଣ କାକତପୁର ଯିବା ଯୋଉ ବାଟ ଟା ସେଇପଟେ ଆମର ଘର। କୋଣାର୍କଠୁ ସେପଟ ଯୋଉ କାକଟପୁର ଯିବା ପାଇଁ ରୋଡ ସେପଟ ରୋଡ।
ଅ ହଁ। ସେପଟେ କଣ ସବୁ ଫସଲ ହେରିକା ହୁଏ?
ଆଜ୍ଞା ଆଜ୍ଞା ଧାନ ହୁଏ ଉମ ବିରି, ମୁଗ। ଆଉ ସୋରିଷ ହୁଏ ଆଉ। ଆଜ୍ଞା ଫେରିବୁ କଣା ବଜାର ପାଖରେ ଯେହେତୁ। ଷଣ୍ଢ ଖାଇ ଯାଉ ଆସିକି ହରିଣ ବା ବାରାହା। ସବୁ ଖାଇ ଯାଉଛନ୍ତି ସେଥିପାଇଁ ଆମର ଘଣ୍ଟେ ଲାଗୁଥିବ ହ୍ୟାଲୋ।
ଏଡି
ହାଲୋ।
ମୁଁ କହିଲି ବିଲବାଡି ସବୁ ଅଛି?
ହଁ ଝଟକା ମେସିନ୍ ଜାଣିଥିବେ?
କଣ କହିଲେ?
ହ୍ୟାଲୋ ଝଟକା ମେସିନି
ହଁ ଝରକା ମେସିନି?
ଆ ଝଟ୍ ଝଟକା ଝଟକା ଯୋଉଟା ଛୁଇଁଲେ ମ କରେଣ୍ଟ ମାରିବ। ପଶୁ ପକ୍ଷୀ ଯ ଉପରେ। ଖୁସଲ ଖାଇ ଯାଉ ନାହନ୍ତି ନଷ୍ଟ କରୁ ଛନ୍ତି ଏଇଟା ସେଇଟା ଲାଗୁଛି କିନ୍ତୁ ଆମର ଗୋଟେ ଦି ବର୍ଷ ତଳେ ଧା ଧାନ, ବିରି, ମୁଗ କିଛି ହେଲାନି।
ଆଛା ଆଛା।
ସବୁ ହେଲା ବାରହା ହଉ ଖାଇ ଖଣ୍ଡ ଖାଇଗଲେ ସେଥିପାଇଁ ଝଟକା ମେସିନ୍ ଲାଗିଲା ଯେମିତି ହେଲା ଫସଲ ସୁରକ୍ଷା ପାଇଁ
ଓ ହୋ।
ଆପଣଙ୍କ ଗାଁ ପଟେ କଂ କଂ ଚାଷ ହୁଏ?
ଆମର ଟାଙ୍ଗି ଏରିଆ ସେପଟେ ତ କେବଳ ଅ ଧାନଟା ଯେତିକି ହୁଏ।
ଆଜ୍ଞା।
ହଁ ସେତିକି ନହେଲେ ଆମର ସେପଟ ନଈ, ନାଳ ଯୁ ଟଙ୍କ ପାଣି
ଆଜ୍ଞା ଆପଣ କୁହ
ଶ୍ ଟଙ୍କପାଣି ଆପଣ ଏପଟେ ଭୋଓଶ୍ୱର ଲାଇନରେ ଟଙ୍କ ପାଣି ଜୋ
ଆଜ୍ଞା ଆଜ୍ଞା ମୁଁ ଜାଣିଲି।
ସେଇପଟେ ଆମର ନଈ, ନାଳ ସେ ଏପଟେ ଆମର ଫସଲ ହୁଏ ଆଉ ଖରା ଦିନିଆ ଆଉ ବର୍ଷା ଦିନିଆ ଧାନ ଚାଉଳ ହୁଏ।
ଆଜ୍ଞା, ଆଜ୍ଞା।
ଆ ମୋ ଶା ବାପ ଘରଟା ଟାଙ୍ଗି ଏପଟକୁ
ଆଜ୍ଞା।
ସେପଟେ କେବଳ ଧାନ ହିଁ ହୁଏ।
ମୁଁ ଛୁଣି ଦେଖିଛି। ମୁଁ ଦେଖିଛି ଧାନ ଧାନ ଫସଲ ଟାଇମ ରେ ସେ ସେଇ ରେଞ୍ ମାନଙ୍କର ବୁଣା ବୁଣି କରିଦିଅନ୍ତି। ଧାନ ହିଡ ଉପରେ ଆମେ ବୁଲିବାକୁ ଡ ଯାଇଥିଲି ଧାନ ପାଚିଲା ଟାଇମ୍ ହେଇଯାଇଥିଲା।
ଆମ ପଟ ଆମ ବଳେ ଆମ ପଟ ଗୋଟେ ଏଇ ଯୋଉ ମୁଗ ଅ ଯୋଉ ଇଏ ଅମଳ କରନ୍ତି। ମୁଗ ନୁହଁ ତ ସେ ଯୋଉ ବିରି
ବିରି ହଁ, ମୁଁ ସେୟା କହୁଚି ବିରି ବୁଣି ଦିୟନ୍ତି ନା ସେ ହିଡ଼ ଉପରେ?
ହିଡ଼ ଉପରେ।
ହିଡ଼ ଉପରେ ତ ହଁ, ହଁ, ମୁ ଦେଖ
ହଁ ଆମର ସେ ହିଡ଼ ଉପରେ ବିରି ଯୋଡେ ବୁଣା ହୁଏ। ସେ ଆମର ଅଷ୍ଟମୀ କି ସବୁ ପୂଜାପୂଜିରେ ଲାଗେ ତ ଯୋଉ ନୂଆବିରି।
ଆଜ୍ଞା।
ସେଥିପାଇଁ ଆଉ।
ହଁ ମୁଁ ଦେଖିଛି ହେଲେ ମୁଁ ବୁଲା ଚର୍ଚିକା ମନ୍ଦିର ବୁଲିବାକୁ ଯାଇଥିଲି। ସେଇ ଟାଇମ୍ ରେ ଆମେ ସବୁ ଯାଇଥିଲୁ ଆମର ପରିବାର ସହ। ଆଉ ମୁଁ ଦେଖିଛି ହେ ନା ଧାନ ଟାଇମ ରେ ତାଙ୍କର ହିଡରୁୁକୁଣା ହିଡ ହିଡ଼ ରୁକୁଣା ହୁଏ। ବିରି, ଧାନ ହେଲା ଟାଇମ ରେ ସିଇ ହେଲା ବିରି ହେଇଯାଇଥିବ।
ହଁ, ହଁ।
ହଁ।
ଆଗ ବିରିଟା କଟା ହେଇକି ପଳେଇ ଆସେ।
ଆଜ୍ଞା,
ତାପରେ ଧାନଟା କଟା ହବ।
ଆଜ୍ଞା, ଆଜ୍ଞା। ଆପଣଙ୍କ ପୈଲା ବାପା ଘରେ ଅ-ଅ ଧାନ ଚାଷ ହୁଏ ନା କିଛି ହୁ
ଆଜ୍ଞା କଣ କହିଲେ?
ଆପଣ ୟାପ ଘରେ ଧାନ ଚାଷ ହୁଏ?
ହଁ, ହଁ।
ଆଜ୍ଞା।
ଆମର ଆମ ବାପଘରେ ବହୁତ ବିଲ ବାଡ଼ି ଥିଲା, ମାନେ ତ, ମାନେ ହେଂ ଆଉ ବାଟି ବାଟି ସମ୍ପତି ଆମ ବାପଘର ଥିଲା, ହଁ ସେମିତି ସବୁଥିଲା, ହଁ।
ଆଜ୍ଞା,
ଆ, ମୋ ଶାଶୁରେ ଆମେ କିଛି ବିଲ ନାହିଁ।
ଆଜ୍ଞା। ଆପଣ ଭୁବନେଶ୍ୱର ମେଲା ରହିଲେ, ଭୁବନେଶ୍ୱର ରହିଲେ ଆଉ ବିଲ କଣ ହବ।
ହୁଁ, ଆଉ ବାପରେ ଅପର୍ଜକ ଧାନ, ଚାଉଳ କିନ୍ତୁ ଶାଶୁ ଘରେ କିଛି ନାହିଁ ଖାଲି ଘର ଦ୍ୱାର ଅଛି।
ଆଜ୍ଞା, ଆଉ ଚାଷ ବି କିଏ ଲା-ଅ-ଅ କରିବାକୁ ବି ରାଜି ହଉନାହାନ୍ତି।
ହଁ, ଆଜିକାଲି ତ ଆମର ସେତେବେଳେ ହଳିଆ ମୂଳିଆ ଘରେ ସବୁ ରହୁଥିଲେ, ତାଙ୍କ ପାଇଁ ରୁଷ୍ ଷେଇ ସବୁ ହଉଥିଲା ସେ ଖାଉଥିଲେ, ସବୁ ରହୁଥିଲେ, ଆମ ବାପାଙ୍କର ଆମ ଗାଁ ରେ ସେତେବେଳେ ନାଁ ଥିଲା ତାଙ୍କର ସେତେବେଳେ।
ଆଜ୍ଞା, ମହାଜନ ବୋଲି ନାଁ ଥି
ହଁ।
ହଁ। ହ,
କଣ କରିବା ଆ ଭାଗ୍ୟ ଯୁଆଡେ଼ ଟାଣି ଟୁଣିକି ନେଇକି ଗଲା ଆମେ ସିଆଡେ଼ ଏଇନା ବୁଲୁ
ଆ ଆପଣ ଭଲ ଜାଗାରେ ରହିଛନ୍ତି, ହି, ହି, ହି।
ହୁଁ, ଏତିକି ଯେମ୍ ତି ଅଛୁ ଭଗବାନଙ୍କ ଦୟାରୁ ଭଲରେ ଅଛୁ, ଏତିକି ଡା
ଆଜ୍ଞା, ଆଜ୍ଞା, ଆପଣଙ୍କ ସହିତ ଦିଦି କଥା ହେଇ ବହୁତ ଭଲ ଲାଗିଲା।
ହଁ, ହଁ, ହଁ।
ଆପଣଙ୍କ ଠୁ଼ କିଛି କିଛି ଶିଖୀବାକୁ ମିଳୁଛି, ବହୁତ ଭଲ ଲାଗୁଚି।
ହଉ ଲୋ ହଉ ମୋ ଧନ ଭଲରେ ଥା ସବୁ, ଭଗବାନ ଭଲରେ ରଖିଥାନ୍ତୁ।
ଆଜ୍ଞା, ଆଜ୍ଞା ଆପଣ-ଅ-ଅ ଆଶୀର୍ବାଦ ଦିଅନ୍ତୁ ମୋ ଦେହ ପହ ଭଲ ହେଇଯାଉ।
ଦେହ ସୁସ୍ଥ ରଖିଥାନ୍ତୁ ଆଗକୁ ବ
ଆଜ୍ଞା,
ବଡ଼ୁଥା ହଁ, ହଁ,
ଜୟ ଜଗନ୍ନାଥ।
ହଁ,
ଯଦି ହେଲା ଆପଣଙ୍କୁଇ । ଥରେ ଆପଣଙ୍କୁ କଲ୍ କରିପାରେ ସନ୍ଧ୍ୟା ବେଳକୁ ଠିକ ଅଛି, ଆଜ୍ଞା, ଯଦି ଆପଣ ଫ୍ରି ରହିବେ ଜୟଜଗନ୍ନାଥ।